ହେଲା ଦିଦି ହଁ ହଁ ନମସ୍କାର କୁହନ୍ତୁ?
କଣ କରିଥିଲି ଆପଣ?
ବସିଥିଲି ଆଉ ଆପଣ କଣ କହୁଥିଲେ?
ନାଇଁ ଏଇଠି ବସିଥିଲି ଅପେକ୍ଷା କରିଛି ଅ ଏଇ ବସିଛୁ ବର୍ଷା ତ ହଉଛି ଟିକେ। ଆଉ ରୋଷେଇ ସାରିକି ବସିଛୁ ଖାଇନୁ କେହି ବସିଛୁ।
ଟିକେ ଆପଣ କଣ କରନ୍ତି।
ମୁଁ ହାଉସୱାଇଫ ମାନେ ମୁଁ ଗରୁୋହି ଜଣେ। ହଁ
ଓହୋ ତାହେଲେ କଣ ଆପଣଙ୍କର ପସନ୍ଦ କଣ?
ଅ ପସନ୍ଦ ଏମିତି ଏଇ ଟିକେ ଘର ଦାୟିତ୍ଵ ବୁଝିବା। ଆ ଟିକେ ମାନେ ଡ୍ରଇଂ ଯୋଉ ବନାହାନ୍ତି ସେଇଟା ଟିକେ ଭଲ ଲାଗେ
ହଁଉ କେ ଚତି ସୁନ୍ଦର ଡ୍ରଇଂ ବନାନ୍ତି କ ହ ମୋରଳ ଆପଣ ମୋର ଗୋଟେ ଡ୍ରଇଂ ଟେ ବନେଇଦେବେ।
ନାଇଁ ନାଇଁ ଏତେ ମାନେ ଏମିତି ଭଲ ବି ନୁହେଁ। ଏତେ।
ଭଲ ବି।
ହଁ ଏମିତି। ବସିବା ବଇ କେତେବେଳେ ଯଦି ବିି। ମାନେ ଫାଙ୍କାଟାଇମ୍ ମିଳେ ତ। କିଛି କରିବାକୁ ଭଲ ଲାଗେ।
ଆଜ୍ଞା।
ହଁ ଆଉ ମୁଁ କହୁଥିଲି କି ଏବେ ଯୋ ଛୋଟ ପିଲାଙ୍କର ଅ ଏ ଯୋଉ ବର୍ଷା ଋତୁ ଆସିବା ଛୋଟ ପିଲା ବି ହଇରାଣ ହେଉ। ଛନ୍ତି। ନେ ତାଙ୍କ ତାଙ୍କ କେମିତି ନବା ଆମେ ସେ ବିଷୟରେ। କଥା ହେଇପାରିବା।
ହଁ ନିହାତି ନିହାତି ଆମେ ଯଦି ଛୋଟ। ଆମ ଘରେ ଅଛନ୍ତି କି ଆମେ ଅଛୁ। ହଁ ବର୍ଷା ଦିନେ ଆମେ ନିଜ ନିଜର ସୁରକ୍ଷିତ ରକ୍ଷା ସହିତ ମା ଖାଦ୍ୟରେ ମାଛି ବସେଇବା ନାହିଁ ଆଉ ନିଜର କେୟାର ନେବା । ଆଉ ତା ସହିତ ଆମେ ବର୍ଷା ଦିନେ ଯତ୍ନ ନବା ଯେହେତୁ ଅ ମାନେ ଗୋଟେ ମାନେ ସିଜନ ଚେଞ୍ଜ ହଉଛି। ସେ ସାରା ଏତେ ଥଣ୍ଡା ଜର ଲାଗି ରହିବ। ତା ସହିତ ନବା ସହିତ ଆମକୁ
ଆ ଛୋଟ ଛୁଆଙ୍କର ହ।
ହଁ ଛୋଟ ସ୍କୁଲ ଯିବ। ସ୍କୁଲ ଯାଉଛନ୍ତି ସ୍କୁଲ ଆସୁଛନ୍ତି ତାଙ୍କ ପାଇଁ ସପ୍ତାହରେ ଗୋଟେ ସବୁ ଆମେ ଜଗି ରଖିବା। ମାନେ ୟୁଜ କରିବା ନିହାତି ଆ ହଁ ବ୍ୟବହାର କରିବା ନିହାତି ଦରକାର।
ଅହଁ ବୟସ୍କ ଲୋକ ବି ସିଏ ବି। ତାଙ୍କ ଅ-ଅ-ଅ ଧ୍ୟାନ ରଖି ତାଙ୍କର ବି ଧ୍ୟାନ ରଖିବା ଉଚିତ, ବେଶୀ ତ ବୟସ୍କ ଲୋକ ସିଏ ହଁ ବୁଝିଲେଣି। ହଁ ଆଉ ବର୍ଷା ଦିନେ ଟିକେ
ହୁଁ କାଦୁଅ ହୁଏ, ମାଛି ମଶା ହୁଅନ୍ତି, ଆଉ ଖାଦ୍ୟ ପ୍ରତି ଟିକେ ଧ୍ୟାନ ରଖିବେ ଘର ସଫାସୁତୁରା ଫିନାଇନରେ ଟିକେ ପୁଛାପୁଛି କରିବେ ଡିଟେଲ ପାଣିରେ ଗାଧେଇବେ ଆଉ ସାବୁନଫାବୁନ୍ ସଫାସୁତୁରା ରହିବେ ଡ୍ରେସପଟା ସଫାସତୁରା କରିବେ ଏସବୁରେ ପରି ପରିଷ୍କାର ପରିଚ୍ଛନ୍ନରେ ଆମକୁ ରହିବା ପାଇଁ ପଡିବ ଠିକ୍ କହିଲି ନା ଦି?
ଆଁ ଠିକ୍ ଠିକ୍ କହିଲେ ତା ସାଙ୍ଗରେ ମ ମଶା ମାଛି ଏସବୁ ତା ସାଙ୍ଗକୁ ଘର ଟିକେ ପରିଷ୍କାର ରଖିବା ଆ
ବଢିଆ।
ବର୍ଷା ଦିନରେ ତ ଟିକେ, ହଁ ଛୋଟ ଛୁଆ ଅଛନ୍ତି। ଏଁ ଛୋଟ୍ ଛୋଟ ଛୁଆ ଗୋଟେ ଛୋଟ ପିଲାଟେ ଅଛି, ହଁ-ହଁ ତ
ସ୍କୁଲ ଛୁଆଙ୍କୁ ଯେ ଦେଖିକି ମୋର ପିଲାଦିନର କଥା ମନେ ପଡିଯାଏ ।
ହୁଁ-ହୁଁ ପିଲାଦିନ କଥା ମନେ ପଡିଗଲେ ଟିକେ ଆଗେ ଯେମିତି ଥିଲା ସେ ଟାଇମ୍ ଏବେ ଆଉ
ହଁ ହଁ ସ୍କୁଲ ଗଲାବେଳେ ଯେମିତି ନୂଆ ଛତା କି ନୂଆ ଚପଲ ହେଲେ କେତେ ଖୁସି ଲାଗେ, ସାଙ୍ଗ ମାନଙ୍କୁ ହଁ ଏଇ ଦେଖ୍ ମୋର ଏମିତିଆ ଛତା ଦେଖିଛ୍? ଏଇ ଦେଖ୍ ମୋର ଏମିତିଆ ଛତା କାହାର ତାକୁ କହିବେ ଦେଖ୍ ମୋର ଏମିତିଆ ଛତା, ଆଉ
ତମେ ଜାଣିଥିବ ମାନେ ଏ ବର୍ଷା ହେଲେ ଆମେ ଏବେ ସିନା ଛୋଟ ଛୁଆଙ୍କୁ କେମିତି ଦାୟିତ୍ଵ ନବା କଥା ହଉଛେ କିନ୍ତୁ ଆମେ ଯେତେବେଳେ ଛୋଟ ଥିଲେ ତ ଯେତେବେଳେ ବି ତାହେଲେ ଆମେ ଯୋଉଠି ପାଣି, ଥିବ ଆମେ ସେଇଠି ଚାଲିକି ଯିବା ।
ନେଟୱାର୍କ ନାହିଁ କିି? ଆଜ୍ଞା ଦି ଆପଣ ଆଡୁ ନେଟୱାର୍କ ଇସ୍ୟୁ ଶୁଣିପାରୁଛନ୍ତି? ତମ କଥ୍ ବି, ହଁ ଆଜ୍ଞା। ଆଜ୍ଞା ଦି, ଆପଣ ଭୟସ୍ ନାଇଁ ଟିକେ ଆବାଜ ଆସ୍ ଶୁଭୁନଥିଲା, ହଁ ଏବେ ଶୁଭିଲା, ହଁ କୁହନ୍ତୁ। ଦି ମୁଁ କହୁଥିଲି କି ଆମେ ଆମ ନିଜର ଧ୍ୟାନ ରଖିବା ସହିତ ଅନ୍ୟ ମାନଙ୍କର ବି ଧ୍ୟାନ ପରିବାରର ଧ୍ୟାନ ରଖିବା ଠିକ କହିଲି ନା। ଆଉ ମୁଁ କହୁଥିଲି କି ଯେମତି ଏତିକି ମୁଁ ସ୍କୁଲ ରେ ପଢେଇଥିବା ସମୟରେ ମୁଁ ଏମିତି ଆ ବର୍ଷା ଦିନରେ ବର୍ଷା ପାଣିରେ ଗାଧେଇବା ମତେ ବହୁତ ପସନ୍ଦ ଲାଗେ, ।ଓଦା ହେଇକି ଯିବା ସ୍କୁଲକୁୁ ଆଉ ସ୍କୁଲ ରେ ଯୋଉ ଛତା ନେଇ କି ଯିବାରେ ଆଉ ପାଣିରେ ଡେଇଁବାକୁ କୁଦିବା ଏସବୁ ମତେ ବହୁତ ବହୁତ ଆଉ ଆମର ପୋଖରୀ ଥାଏ ମୁଁ ପୋଖରୀରେ ପହଁରେ ପଟା ସେପଟା ହେଇକି ପହଁରେ ଘରେ ସବୁ ଗାଳି କରନ୍ତି ପାଟି କରନ୍ତି କି ଥଣ୍ଡା ହବ ଜର ହବ ଫୁଣୀ ମେଡିକାଲ ଯିବୁ ଇଞ୍ଜେ ସନ ଫୋଡାହବ ତୋ ଦେହରେ ମୁ ଇଞ୍ଜେକ୍ସନ୍ କୁ ବହୁତ୍ ଡରେ ପ୍ରବଳ ମାତ୍ରରେ ସେଥିପାଇ ମୁ ନିଜ କେୟାର ନିଜେ ନିଏ ସେଥିପାଇଁ ବହୁତ ମାନେ ଇଏ ମାନେ କେୟାରଫୁଲ। ବୁଝିଲ ଆଉ। ତା ସହିତ ସ୍କୁଲରେ ମୋର ଗୋଟେ ଗୋଟେ କଥା ମନେ ଅଛି ମୁଁ ସା ମାନେ ଏମତି କଣ ପଢ଼ା ଧରିଦେଇଥିଲି। ସାର୍ ମତେ ପାଟି କଲେ ଆଉ ଭିତରେ ଆଡେଇଲେ ମୋ ସାଙ୍ଗ ତାର କଣ କଲା ନା ସେମାନେ ସବୁ କଙ୍କଡା ଧରୁଥିଲେ ମୁଁ ତାଙ୍କ କତିକି ଗଲି ଗଲା ଠାରୁ ଯେତେବେଳେ କଙ୍କଡା ସେମାନେ ଧରିକି ଆ ବ୍ୟାଗରେ କି କା ବ୍ୟାଗରେ ପୁରେଇଦେଲେ। ହଁ ମୋର ଧରିଲି ଧରିକି ଗୋଡରେ ମାଡି ଦେଇଥିଲେ ମାଡ଼ି ଦେଇଥିଲ ସେମାନେ ଆସିକି ଧରିଲ ଧରିକି ସେମାନେ ନେଲେ ସେମାନେ ଆସେ ମାରିଦେଇକି ତା ବ୍ୟାଗ ରେ ପୁରେଇଲେ ଆଉ ସେ ଝିଅନ୍ତା ଅଛି ଝୁଅ ପିଲାଙ୍କ ବେଗରେ ଝୁଅ ପିଲା ଯେମିତି ବହି କାଢିବାକୁ ଗଲାବେଳୁ ଓ ହାତରେ ଯେତେବେଳେ ଲାଗିଲା। କିଲିଲେ ପକ ସାର କହିଲେ କଙ୍କଡା କିଏ ଧରିଥିଲା? କିଏ ଧରିଥିଲା ସିଏ ମାଡେଇଲ ମାନେ ମୁଁ ଗୋଡ ଦେଇଥିଲି ବୋଲି ମତେ ବାଡେଇଲି ଆଣ୍ଠେଇଲେ ଆଣ୍ଠେଇ ଦେେଲେ ମୁଁ କାନ୍ଦିଲି କାନ୍ଦିଲି ଆ କେ ମୁଁ କିଛି କରିନେଇ ମୋ ଆଡେ ଦୋଷଦେଇଦେଲେ ମୁଁ ତ ଯୋଉଟା ଧରିଥିଲି ସେଟା ସେ କଙ୍କଡା ଟା ମୁଁ ଛାଡି ଦେଇଥିଲି ସେ ଧର ଖେଳିଲା ଭିତରେ ଇଏ ଯାଇକି ବିଲରୁ ଯାଇ କଙ୍କଡା ଆଣିକି ସମସ୍ତଙ୍କୁ ବ୍ୟାଗ ରେ ଗଲା ଗୋଟେ ଗୋଟେ ଗୋଟେ ଗୋଟେ ପୁରେଇ ଦେଇଛନ୍ତି ଆଜି ଝିଅ ପିଲା ହାଉଳି ଖାଇ ସାର୍ ଙ୍କୁ ଯାଇକି କଂପ୍ଲେନ୍ କଲେ। ଆଉ କମ୍ପଲେନ କଲେ ଆଉ ଛାଡ କାହିଁଁ ଆଉ ଗୋଟେ ମୋ ସାଙ୍ଗ ଦି ଜଣଙ୍କ ଉପରେ ମାଡ ହେଲା ମାଡ ହେଲା ଆଉ ଆଉ ଗୋଟେ ସ୍କୁଲ ର ସ୍ମୃତି କହୁଛି ମାନେ ଆମେ ଯେତେବେଳେ ସ୍କୁଲ ଯାଉ ଶନିବାର ଯୋଉ ସକାଳୁ ତ କେଇନି ଶୀତ ଦିନରେ ଆଉ ଉଠିକି ଯିବାଟା ଭାରି କଷ୍ଟ ଜାଡ କମଳ କନ୍ଥାରୁ କେହି ଉଠି ପାରୁନଥିବେ ଦୌଡି ଯୋଉ ସ୍କୁଲ ଯିବା ପାଇଁ ବୁଝିପାରିଲେ ନାଁ,?
ହଁ ହଁ ହଁ ହଁ ହଁ କୁହନ୍ତୁ?
ହଁ। ହଁ ତା ଦେହରେ ମୁଁ ହଉଛି କନ୍ କମଳ ଘଡେଇ ହେଇକି ଆମେ ଧର ଶୋଇଥିବୁ ସକାଳୁ ଉଠିବୁ ଦେ ବ୍ରଶ କରିବୁ ଆଉ ତ ଗାଧ ଫାଧ ନାଇଁ ନା ସେତେବେଳେ ଆଉ ଉଠିବୁ ଉଁ ଖାଲି ୍ରେସ ଟା ଚେଞ୍ଜ କରି ଦେ ସ୍କୁଲ୍ ଡ୍ରେସ ସ୍କୁଲ ୟୁନିଫର୍ମ ପିନ୍ଧି ଦେଇକି ଆମେ ସ୍କୁଲ ଯାଇଥାଉ ସ୍କୁଲ ଡେସ ଆଉ ତ ସ୍ଵିଟର କିଏ ପିନ୍ଧିଥିବ କିଏ ପିନ୍ଧିନଥିବେ ଏମିତି ହେଇଥିବ। ସ୍କୁଲରେ ଯୋଉ ମା ରଖିଛନ୍ତି ନଖ ଦେଖି ବା ମାଡ଼ ହବ ବୋଲି ଚୁପି ଲାଗି ଯଦି ନ କାଟିଥିବେ ଶୁକ୍ରବାର କାଟିବେ ଯିଏ ନ କାଟିଥିବ ଯିଏ ବ୍ଲେଡ ନେଇଥିବା କଟିବ ଯିଏ ବ୍ଲେଡ ନ ନେଇଥିବ ଦାନ୍ତ ରେ ଛିଡେଇଁ ଦେଇଥିବେ ଛିଣ୍ଡେ ଜାିକି ଏମତି ପ୍ରାର୍ଥନା ହବାରେ ପ୍ରାର୍ଥନା ସରିଗଲା ପରେ ନ ସାର ଗୋଟେ ଗୋଟେ କରୋି ନ ଖର୍ଚେ ପେ ଯାର ନ ଖୋଚ ତାକୁ ଟା ଟା ପୁରା ବେତର ବାହାର ବସିବ ତାପରେ ହଉଛି ବଡିଲ ହବ। ଡ୍ରିଲ ଏକ୍ସରସାଇଜିକ ହବ ଡ୍ର ସାରିଲା ପରେ- ଫୁଣି ସ୍କୁଲ। ସଫା ମାନେ ବଗିଚ ରେ ପାଣି ଦବା ଏଇଗା ସବୁ ହବ। ସଫାସୁତୁରା ସବୁ ହେଇ ସାରିଲା ପରେ ତାପରେ ସବୁ କିଏ ଦୋକାନକୁ ଗଲା କିଏ କଣ ଆଣିଲା ଆଚାର ଆଣିଲା କିଏ କଣ ଆଣିଲା ସବୁ ଆଣିଥିବେ ସାଙ୍ଗସାଥି ହେଇକି ଆସିବେ ସବୁ ଖାଇବେ ହୁଁ। ଛୋଟ ମୋଟା ଜିନିଷ ଦଶ ହଜାର ଟଙ୍କାଖଥନାଁ ମେ ମିଳି ଯାଉଥିଲା ନାଇଁ କି ଟଙ୍କା ଟଙ୍କା ଟେ ଆଠ ତ- ଲଡଙ୍ଗାଟେ ପିଲା। ଟଙ୍କା ଟ ଯ ଏମତି ଆଣିକି ହଁ। ଖାଇଦଉଥିଲୁ ଖାଇକି ଯୋଉ କୋଳି ଯୋଉ ଇଏ ଥିଲା। ପ ମଞ୍ଜି। ଟ ହଁ ସେଇଟା ପୋଳ ମଞ୍ଜିିକି ଗୁଣ୍ଡ କର। ଟା ସେଟା ବି ଗୋଟେ ଥିଲା ଏମିତି ସବୁ ଆସେ ସବୁ ଭେରାଇଟି ଭେରାଇଟି ସବୁ ଚକୋଲେଟ ଥାଏ ତାକୁ ସବୁ ଆଣିକି ଆମେ ଖାଇକି ବସଥିବୁଣି ସ ଆସ କ୍ସ କରି୍। ସରିବ ପୁଣି ଖେଳି ଛୁଟି ହବ, ସବୁ ଘରକୁ ଯିବୁ ଘରକୁ ଖାଇବୁ ପୁଣି ଆସିବୁ, ପୁଣି କ୍ଲାସ ପୁଣି ତାପରେ ହଉଛି, ବସ ପୁଣି ତାପରେ ଇଏ ସରିବ ପୁଣି ସ୍କୁଲକୁୁ ଆସ ସ୍କୁଲକୁ ଆସିଲା ପରେ ଯୋଉ ଡିଆଁ ପୋଖରୀ ବନ୍ଧକୁ ଯାଇଁ ଡେଇଁ ପହଁରା ପହଁରି କରି ପୁଣି ଖେଳ କରିବ ପୁଣି ଯାଇ ଖାଇ ପିି ଶୋଇବୁଣଠି ପଢିବୁ କି କ ଦଅ ପୁଣି ଯାଇକି ଚାରଟା ବେଳକୁ ରଙ୍ଗରଙ୍ଗ ଖେଳିବ ରଙ୍ଗରଙ୍ଗ ପୁଣି ଖେଳା ସରିବ ଯିଏ ଚୋର ପୁଲିସ ଖେଳା ହବ ପୁଣି ଯିଏ ଲାଷ୍ଟ ଚୋର ହେଲା ତାକୁ ହାତରେ ଆଙ୍ଗୁଳିରେ ଯୋଉ ଚୋର ଯିଏ ହେଲା ଅଧିକ ତା ହାତରେ ଆଣ୍ଠୁଳା କରିକି ବାଲି ଦେବେ ବାଲି ଦେଇକି କୁଟା କାଟି ଦେବେ ତାକୁ କହିବେନି ଯା ସେଆଡେ ପକେଇକି ଆସିବ ଯାଇି ଦୂର ଜାଗାରେ ଯାଇ ପକେଇକି ସେଠି ଆସିବ ସି ଯାଇକି ସେଠି ପକେଇକି ଯୋଉ ଜାଗା କହିିବ। ସେ ଜାଗାରେ ପକେଇକି ଆସିଲା ଭିତରେ ଏମାନେ ହଉଛି ଚୋରପୁଲି ମାନେ ତାଙ୍କୁ ମମାନେେ ନିଚି ଯେ ତାଙ୍କୁ ପୁଣି ଖୋଜିବି ଖୋଜି ସେମାନେ କୋଉଠି ନଚିଛନ୍ତି ଖୋଜା ଖୋଜି ହବ ଆଉ। ତରା ଭୁଲିଛି ଆଉର ହଁ ସେ ହଁ। ଏଲପ ନଗିଲ ଭଲ ଲାଗେ ନା ଏଡି ସ୍ମୃତି ସବୁ ଗୋଟେ ଗୋଟେ ଖାଏ।
ହଁ ସେତେବେଳେ ଦୁଷ୍ଟା ଦୁଷ୍ଟାମେର
ତମର ପିଲାଦିନର ଆ ଏଉଡ ଫନ
ପିଲାଦିନେ ତ ସେମିତି ବହୁତ କିଛି ଅଛି। ମଉ ଟିକେ ଅଛି ପିଲାଦିନ କଥା କିନ୍ତୁ ଏବେ ହିଁ ହ ଆ। ସେମିତି କିଛି ନା ପିଲାଦିନେ ନହିଁ ପିଲାଦିନେ ହେଇ ଯିବୁ। ଏମ୍ଫା। ସେ ଯେମିତି ଛି କ
ହଁ ହଁ ସାଇକୟ ତ ସେ ଅଲଗା।
ତ ଡର ଲାଗେ ପଡିଯିବାର ଡର ଥାଏ। ସେ ମାନେ ମୁଁ ଶିଖିଲି ବୋଧେ
ହଁ ମୁଁ ବା ଗୋଟେ ଥର ସାଇକେଲ ଚଲାଉଥିଲି ହଁ।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
ଆଛା ଆଛା ମୁଁ ବା ସାଇକଲ ଚଲେଇ ସାଇକଲ ଚାଲ ଆ ବେଳେ ମାନେ ଯଉ ଜଣେ ସାଇକେଲେ ଚଲେଇବ ତା ପଛ ସେପଟେ ଯୋଉ ଦିଟା ରଡ ଭାରେ ନା। ତା ପରେ ଠିଆ ହେଇଥିବୁ ଯା। ନାଇଁ ଆଉ ଜଣେ ସାଇକେଲ ଚଲାଉଥିବ ବସିଥିବ ଠିକଠାକ ଆଉ ଜଣେ ରଡ ଇଏରେ ସେଠି ଜଣେ ରହିଥିବ। ହେଲା କି ଆଉ ଜଣେ କେରିଏଲ ଧରି ଜଣେ ବସିଥିବ। ପଛ ପଟେ କେରଲେ ଚାରି ଜଣ ଗୋଟେ ସାଇକେଲରେ ବସ କି ଆମେ ଏମିତି ଥିଲା ଆଉ ଜଣେ ଯିଏ ଯିଏ ଚଲେଇଲା ବଲେ ସିଏ ମଜବୁତ ଥିବା ଧର କାର। ଆଉ ସାଇକେଲ ଚାଲେ ଆଉ ମୁଁ ଯେତେବେଳେ ଶିଖିଲି ମାନେ ଗୋଟେ ଇଏ ର ଉପରୁ କେନାଲ ଅଛି ଗୋଡାଣିରେ ଗୋଡେଇ ଦେଲି ଆଲି ଗୋଟେ ଗ ଗାଡିଆଟା ଅଛି ନା ଗାଡିଆ ଭିତ ପୁରେଇଦେଲି । ଆଉ ଗୋଟେ ମୋର ଗୋଟେ ସାଙ୍ଗଟେ ଠ ସେ ଅ ସେ । କେନାଲଦେରୁ ଗଡାଣି ରେ ଗୋଡେଇଥିଲା ଜେଜେ ଆସଥିଲା ତ ଜେଜୁ ଗୋଡ ମଝିରେ କି ନା ସିଧା ଲୁଙ୍ଗିରେ ଯାଇ କିନା ଏକାଥରେ ପୁରେଇଦେଲା ତା ଜେଜ ଏକା ସୋଦିଲା ଧରିକି ତାକୁ ଡେଇଥିଲା ଆଉ କଣ ସାଇକେଲ ସୁିଛୁ ନୂଆ ନୂଆ କଣ?
ହଁ ପ୍ରଥମ ପ୍ରଥମ ଚଲେଇଲେ ତ ଏମିତି ଘଟଣା ଘଟେ।
ଅକ୍ସିଡେଣ୍ଟ ହବ ପଡ଼ିବ ସେ ଯାଇକିନ ଦଲୌକିନ ପଇଲା। ହୁଁ ହଁ ବା। ତ ସାଇକେଲ ବ୍ରେକ ନାହିଁ ପୁଣି ବାଇଶ ଇଞ୍ଚଆ ସାଇକେଲ ଆଉ କୁଆଡୁ କଣ ହବ? ଆଉ ଦି ତମ ସହିତ କଥା ହେଇକି ବୋହୁତ ଭଲ ଲାଗିଲ ବହୁତ କିଛି ଶିଖିବାକୁ ମିଳିଲେ ଆଉ ତମେ କଣ କହୁଛ କୁହ ଧନ୍ୟବାଦ ଦିଦି ତମ ସହିତ କଥା ହେଇକି ମତେ ବହୁତ ଖୁସି
ଥା ଜାଣିକି ବି ଭଲ ଲାଗିଲା। ରଖୁଛି। ହ
ହଁ ହଁ ରଖୁଛି ଆମେ ପଛରେ କଥା ରହିଲି। ନମସ୍କାର।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
କଇଲି ଦି